ହଲ
ହ୍ୟାଲୋ।
ହଁ ଏଲକେନ୍ ଭାଇ ଭଲ ଅଛ?
ହଁ ଭଲ ଅଛି ତମେ କେମିତି ଅଛ?
ଭଲ ସେମିତି ଦୁଃଖେ ସୁଖେ ଚାଲିଛି ଆଉ। ଏବେତ ଘର କାମ ଚାଲିଥିଲା ହଁ ଦେହ ସେମିତି ଅଛି ସୁଗାର ଟି ଟିକେ ଅଧିକ ଅଛି ବିପି ଟିକେ ଅଧିକ ରହୁଛି। କୋଲେଷ୍ଟ୍ରଲ ଟିକେ ଅଛି ଟ୍ରେ ଏମିତି ଚାଲିଛି ଡାକ୍ତରଙ୍କୁ ଦେଖଉଛି ଚେକପ୍ ଚାଲିଛି ଏମିତି ଖାଇବା ପିଇବା ଚାଲିଛି ଆଉ।
ଓହୋ ଆଉ ଖିଆ ପିଆ ଠିକ୍ ଭାବରେ କରୁ ସପିଙ୍ଗି ହଁ। ଇଏ ଯୋଉ ଭଳିଆ ପାଗ ହେଲାଣି ତୋ ଦିହ ପିଅର ସବୁ ଯତ୍ନ ନଉଥିବୁ।
ହଁ ପାଗ ବହୁତ ଖରାପ ଦଉଛିନା।
ହଁ ମାନେ ମନ ଇଚ୍ଛା ବର୍ଷା। ର୍ଷା ପକଉଛି ମନ ଇଚ୍ଛା ଖରା ହଉଛି। ତ ଦେଖି ଚାହିଁକି ଟିକେ ରଖୁଥିବ ଦିଅର ଯତ୍ନ ଆଉ। ସନ୍ଧ୍ୟାବେଳେ କଣ ଖାଇଥିଲେ।
ସନ୍ଧ୍ୟାବେଳେ ଏଇ ଚୁଡାଭଜା ଟିକେ ଚୋବେଇଥିଲି ଆଉ ଗୋଟେ ସାଙ୍ଗ ସହ ପାଞ୍ଚଟାବେଳେ ଯାଇଥିଲି ଥଣ୍ଡା ଟେ ପିଇକି ଆସିଥିଲି ଆଉ ଏମିତି କଥା।
ଓହୋ ନାଇଁ ସେ ଥଣ୍ଡା ଫଥଣ୍ଡା ବେଶି ପିଆ ପି କରିବେନି କହୁଛନ୍ତି। ସୁଗାର ଅଛି ନା ଥଣ୍ଡା ବେଶି ପିଇଲେ ଫୁଣି ଏ ଯଉ ଜିର। ସୁଗାର ବାଲା କୋକ୍ ଆସୁଛି ତ ସେଗୁରା ପିଇଦଲେ ଚଳିବ।
ଏଗୁଡା ଭାଇ ଗୋଟା ଗୋଟା ଚାଳିଶ ପଚାଶ।
ଆରେ ଦେହର ଯତ୍ନ ନବ ନା ଆଉ ଏମିତି ପାଟି ସୁଆଦିଆ ଦେଖ। ଲେ କଣ ହେବ। ଟିକେ ରୁହନ୍ତୁ ମୁଁ ଖାଲି ଟିକେ ଫ୍ୟାନଟା ଲାଗିଛି ତ ତାକୁ ଅଫ୍ କରିଦେ।
ଆଜ୍ଞା ହଁ ହଁ ହଁ। ଆଉ କଥା ମୁଁ କହୁ। ତେମେ ଗୋଟେ କଣ ବ୍ୟାଙ୍କ ରିଲେଟେଡ କାମ ବିସ।
ଆରେ ହଁ ମନେପହିଲା ସେ ବହୁତ ବଡ ପ୍ରୋବ୍ଲେମ ହେଇଯାଇଛି ମୋ ପାଖରେ ମାନ ପ୍ରୋବ୍ଲେମ ତ। କହିହବନି ଅସୁିଧାତ କହିହବନି। ମାନେ ମୋର କଣ କି। ଉଁ ପଇସା ପତ୍ର ତମେ ତ ଜାଣିଥିବ ମୁଁ ଖର୍ଚି ଲୋକଟା। ମୋ ହାତରେ ପଇସା ପତ୍ର ରହେନି ତ। ତ ଏବେ କେମିତି ପରିଶ୍ରମ କରିକି କିଛିଟା ଅର୍ଥ ଏଇନା ମୋ ପାଖରେ ଅଛି।
କେତେ ପାଖାପାଖି ହେବ।
ପାଖାପାଖି ମୋ ପାଖରେ ଏବେ ସୁଦ୍ଧା ଅଛି ଚଉତିରିଶ ହଜାର। ତ ମୁଁ କୋଉ ମୁର୍ତ୍ତ। ତରେ ଏଇ ମୋର ମଝିରେ। ମୋର ଗୋଟେ ସାଙ୍ଗ। ଟେ। ଝିଅ ସାଙ୍ଗଟେ ଗୋଟେ ତ ମୁଁ। ସେ ତାର ଗୋଟେ କଣ ଅସୁବିଧା ଥିଲା କି ମାନେ ତାଙ୍କ ଘରେ କିଏ। ମେଡିକାଲରେ ହସ୍ପିଟାଲ ରେ ପଢୁଥିଲେ। ତ ମୋତେ ମାଗିଲା କହିଲେ ଦୁଇ ହଜାର ଟଙ୍କା ଦେଇଥା।
ଉଁ ବୁଝିପାରୁଛି ହଁ ହଁ ଆଛା ଆରେ ସାଙ୍ଗ ଟାକୁ ତ ମନା ବି କରିପାରିବନି ନା।
କଲ କେସ ମାନେ ଯାହାହେଲେ ଦବାକୁ ତ ପଡିବ। ମନା ବି କୋଉ ମୁହଁରେ କରିବ କି ନାଇଁ ଏବେ ଦେବିନି ବୋଲି ତାମାନୋନ ହୁଁ ସେଇ କଥା ଦେହ ନା ପଇସା ଆଗ ବଞ୍ଚେଇଥିଲେ ସନା ଯେତେ ମାନେ ଅପରାଜିତ କରିପାରିବ। ସେଇ କଥା ମାଗିଲ ତ ସେପଟେ ଦିଇ ହଜାର ପଳେଇଲା। ତୁଛା ଟାରେ ଖାଲିଟାରେ ଏଇ ପରଦିନ କଥା ମାନେ କିଛି ନଥିଲା ହଠତ୍ କିନା ଯାଇକି ଏଇ ଯୋଉ ଆମର ମାର୍କେଟ ରୁ ଦିଟା ସାର୍ଟ ଘିନି ଆଇଲି। ଆଗକୁ ମାମୁ ଘରିକାଙ୍କର ବାହାଘର ଅଛି ନା ତ ପିନ୍ଧିକି ଯିବା ପାଇଁ ଆସ ଦିଟା କିଣିଥିଲି ତାପରେ ଏମିତି କିଛି
ତମ ହାତରେ ତ ପଇସା ଜମା ରହୁନି ଆଉ ଖାଲି ଏପଟ ସେପଟ ଖର୍ଚ୍ଚ ହେଇଯାଉଛି ଆଉ।
ଜଣେ ବିରିୟାନୀ ଖାଇବା ତ ଭାଇ ସିଏ ବି ପର୍ସ ରେ ପଇସା ଆଣିବାକୁ ଭୁଲି ଯାଇଥିଲା ତ ସେ ପେମେଣ୍ଟ ଟା ମତେ କରିବାକୁ ପଇିଲା ତ ଏମିତି ଦେ ଦେଖିବା ଗଲେ ମୁଁ ଗୋଟେ ଆଗକୁ ଗୋଟେ ଲକ୍ଷ୍ୟ ରଖିଛି ନାଇଁ ଆଗକୁ ଖଣ୍ଡେ ଗାଡ଼ିଟେ କିଣିବି ଏମିତି ଖର୍ଚ୍ଚ ହେଲେ ମାନେ ପଇସା ପତ୍ର ନ ରଖିଲେ ତ
ଆଜ କାଲିକା ଦୁନିଆରେ ଲକ୍ଷେରୁ କମ୍ ରେ କୋଉ ଗାଡି ମିଳୁନି ଆଉ ତମେ ଗୋଟେ ଭଲ ସେକେଣ୍ଡ ହ୍ୟାଣ୍ଡ କିଣନି ଯାହା କିଣ ନୁଆ ଇଲେକ୍ଟ୍ରିକ କିଣିବ ନା ବାଇକ୍ କିଣିବ ନା ସ୍କୁଟି କିଣିବ?
ଏଇଟା ମୁଁ
ମୁଁ କହିବା କଥା ଗୋଟେ ବାଇକ୍ ଟେ କିଣ କାରଣ ଆ ତମର ବେ ଟ୍ରି ଗାଡି ତ ଗୋଟେ ଅଛି ଯୋଉଟା କି ବାପ ଚଲୁଛନ୍ତି ତମର। ତମେ ଗୋଟେ ବାଇକ୍ କିଣିଲେ କଣ ନା ଗୋଟେ ସମସ୍ତେ ଯିବା ଆଣିଆ ନବା ଆଣିଆ କରିବ
ହଁ ଯେ ମୁଁ କହୁଛି ସ୍କୁଟି କିଣିଲେ ସ୍କୁଟି ଯୋଉ ନାଇଁ ବାପା ଚଲେଇ ପାରିବେନି ବାପାଙ୍କ ବାଇକ୍ ଲେଈ ଆସେନି ସ୍କୁଟିଟା କିଣିଲେ ସମସ୍ତଙ୍କୁ ସୁବିଧା ହବ ମୁଁ ତାପରେ ଭଉଣୀ ଧର ଆଗକୁ କଲେଜ ଯିବାର ଅଛି ସି ବି ଚଲେଇକି ଯାଇପାରିବ ତ ସ୍କୁଟି ଟା ସବୁ ଆଡେ
ହଁ ସେଇ ଦୃଷ୍ଟିରୁ ଦେଖିଲେ ସ୍କୁଟି ଭଲ ହବ ଏକ୍ଟିଭା ସିକ୍ସ ଜି କି ଆକ୍ଟିଭ ସିକ୍ସ ଜି କିଣିଦଉନୁ ଭଲ ସୁବିଧା ହବ ତମ ପାଇଁ।
କିଣିବା ମୁଁ ସେ ମନେରେତ ସେ ଗୋଟେ ଭାବିଛି।
ଗୋଟେ କାମ କର ତମେ ପଇସା ଯଦି ତମ ହାତରେ ରହୁନି ଆଇଦର୍ ବ୍ୟାଙ୍କରେ ଫିକ୍ସ ଡିପୋଜିଟ କର ନହେଲେ ମୋ ପାଖକୁ ପଠେଇ ସବୁ ତୁମେ ଯେତିକ ଟଙ୍କା ପଠେଇବ ମୋତେ ସେତିିକି ହ୍ଵାଟ୍ସଆପରେ କି ଯେ ମୋତେ ଲିଷ୍ଟ ମାନେ ସେତିକ ଟଙ୍କା ଟେକ୍ସଟ କରିଦେବ ସେତିକ ଟଙ୍କା ତୁମର ଆସିଲା ସେତି ଟଙ୍କା ଚିଠା ରହିଲେ ସେତିକ ଟଙ୍କା ତମକୁ ଫେରା ହେବ। ଫିକ୍ସ ପରେ ତାଠୁ ଟଙ୍କା ଟୁ କମ ନାଇଁ ଉପରେ ନାଇଁ। ଏମିତି ଆଉ।
ତାହେଲେ ମୁଁ ଗୋଟେ କହୁଛି ଗୋଟେ କଥା ମୋର କଣ କରିବି ମୁଁ ଏମିତି ମୋ ପାଖରେ ଟଙ୍କା ରହିଲେ ମାନେ କୋଉଠି ଧର କିଛି ଗୋଟେ ଭଲ ଜିନିଷ ଆଖିରେ ପଡିଗଲା ନା ତ ସେ ଜାଗାରେ ଖର୍ଚ୍ଚ ହେଇଯାଉଛି। ଧର ବାଟରେ ଗୋଟେ ପା ଗୋଟେ କଉଟି ଯାଉଛି ଗୋଟେ ଭଲ ନୂଆ ଜିନିଷ କିଛି ଗୋଟେ ଦେଖିବାକୁ ମିଳିଲା ତ ।
ତମେ ସେମିତି କହୁଛ ଆଜ୍ଞା ମୋ ପାଖରେ ଥିଲା । ତିନି ହଜାର ସାଢ଼େ ତିନି ହଜାର ପରିକା ପଇସା ରଖିଥିଲି ହଁ ଏଇନା କଣ ହେଲା ହଠାତ୍ । ସାର୍ ମାଗିଲେ ଟ୍ୟୁସନ ସାର୍ ଙ୍କ । ପାଇଁ ଦେଇଥିଲି । ଏଇନା ମୋ ପାଖରେ ସାଢେ ତିନି ଚାରିହଜାର ଟଙ୍କା ଆରାମସେ ପଡିଥାନ୍ତା
ତମ ପାଖରେ ବି ପଇସା ସେଫଟ ।
ନାଁ କିନ୍ତୁ ଏଥରକ ଯେହତୁ । ସେତେବେଳେ ଟିକେ ଆକ୍ଚୁଆଲି କଣ କହିଲା ଫାଇନାନ୍ସିଆଲ୍ ପ୍ରୋବ୍ଲେମ୍ ଚାଲିଥିଲା ଘର କାମ ଚାଲିଥିଲା ଏବେ ତ ମୋ ଉପରେ କିଛି ପ୍ରେସର ନାହିଁ କି ବର୍ଡ଼ନ ନାହିଁ ଯାହା ନିଜ ନିଜ ଖର୍ଚ୍ଚ ଦୁଇଶହ ତିନିଶହ ଦିନକୁ ସେମିତି । ଦିନକୁ ନୁହେଁ ସପତାହ କୁ ଥରେ ଦି ଥର ଅଣ୍ଡା ହେଲା କି କଣ ।
ନାଇଁ ଖାଇବା କତର କଣ ଖାଇବେ ତୁ ତ ଖାଇବୁ କେତେ । ଖାଇବୁ ଖାଇ ଖାଇ ତୁ କଣ କଲୁ ନା ଚାଳିଶ ପଚାଶ ଟଙ୍କାର ଖାଇବ କିନ୍ତୁ ଯୋ ଖର୍ଚ୍ଚଟା ନ । କରିକି ଆମେ ଯୋ ଅଧିକ ପରିମାଣ ଯୋଉ ଖର୍ଚ୍ଚଟା । କରିଦଉଛେ ସେଇ ଗୋଟେ ହଉଛି ଅସୁବିଧା ମୁଁ । ଭାବୁଛି କାହାକୁ ଗୋଟେ ଦେଇଦେଲେ ତା
ମତେ ଦେଇଦଉନ ମୋର ଫାନ୍ ପେରେ କିପର ଅଛି ମାନେ ପଇସା ଟା ଷ୍ଟୋର କରି ରଖିବା ପାଇଁ । ତାପରେ ସେଥିରେ ତମର ଗୋଟେ ଫିକ୍ସ ଡିପୋଜିଟ୍ ପରୀକା ଅଛି ହଁ କିପର କିପର ମାନେ ହଉଛି । ଷ୍ଟୋର କାରି ରଖିବା ପାଇଁ କିପ ପର ଷ୍ଟୋର କରି ରଖିବ । ଏଥିରେ କଣ ଫିକ୍ସ ଡ଼ିପୋଜିଟବି ଅଛି ପ୍ରତି ବର୍ଷକୁ ପନ୍ଦର କୋଡିଏ ଟଙ୍କା ତିରିଶ ଟଙ୍କା ଚାଳିଶ ଟଙ୍କା ଏମିତି ବଢି ବଢି ଚାଲିବ । ବର୍ଷକୁ କୋଡିଏ ତିରିଶ ଚାଳିଶ ପଇସା ଉପରେ ଡ଼ିପେ ପେଣ୍ଡ କରେ । ଯେତେ ଅଧିକ ଟଙ୍କାଦବ ସେତେ ଅଧିକ ଟଙ୍କା ବଢ଼ିବଢ଼ି ଚାଲିବ ।
ଆଛା ।
ହୁଁ ତ ଏଇଟା ଗୋଟେ ଅଛି ।
ମାନେ ପଇସା କିଛି ଲସ୍ ହବାର ନାହିଁ ତ । ନାଇ ଯଦି କିଛି ମୁମେଣ୍ଟ ହେଲା । ତମର ଇଚ୍ଛା ହେଲା, ନାଇଁ କି ଉଠେଇ ଦେଇ ଖର୍ଚ୍ଚ କରିଦେବି ପାଖରେ ପଇସା ଅଛି ତ! ମୁ ଧର କିପରୁ ହେଲା । ମାନେ ଯେତେବେଳେ ଧର ଦର ମାନେ ହବ ମାନେ ମେନ ଟାଇମ ରେ କି ନାଇଁ ଏବେ ପଇସା ଟା ଦରକାର ତ ଉ ଠେଇବୁ ଫୁଣି ହଁ ହଁମ ବର୍ଷେ ତ ଟାଇମ ହେଇନଥିବ ନା କହୁଛ ନା ବର୍ଷେକୁ ପନ୍ଦର କଣ କୋଡ଼ିଏ ଟଙ୍କା ଏମତି ବଢୁଛି ତ ବର୍ଷା ତ ଟାଇମ ନ
ଯଦି ତମେ ଯଦି ତମେ ବର୍ଷେ ରଖିଲ ତାହେଲେ ସିନା ପନ୍ଦର ଟଙ୍କା ବଢିବ ଯଦି ତମେ ଛଅ ମାସରେ ତମ ଦରକାର ହେଲା ଏମରଜେନ୍ସି ଖର୍ଚ୍ଚ କରିଦେଲ। ହଁ ଯେତେବେଳେ ଚାହିଁବ ତମେ ସାଙ୍ଗେ ସାଙ୍ଗେ ଦି ମିନିଟ୍ ପରେ ଚାହିଁଲେ ଏଇନା ଭର୍ତ୍ତି କଲ ଦି ମିନିଟ୍ ଚାହିଁଲେ ପରେ ଉଠେଇପାରିବ । ସେମିତି କିଛି ନାଇଁ କି ତମେ ଏତିକି ସମୟ ପରେ ଉଠେଇ ପାରିବ ସେମିତି କିଛି ନାଇଁ।
ଆଚ୍ଛା। ତାହାଲେ ଆଉ କିଛି ମାନେ ତାର ଆଉ କିଛି ବେନିଫିଟ ମାନେ କିପରିରେ ରଖିଲେ?
ଆଉ କିଛି ବେନିଫିଟ ନାହିଁ ଏତିକି ଅଛି ବେନିଫିଟ୍।
ଆଛା ତ ମୁଁ
ବାପା ବି ଆସିଲେଣି ଆଉ
ଶୁଣ ମୁଁ ମୁଁ ବିଷୟରେ ଭାବୁଛି କିଛି ପଇସା ପାଖରେ ରଖି ଆଉ ବାକି ସବୁ ଯାକ ଦେଇଦେବି କାରଣ ଇଏ ଯେମିତି ଅଛି ମାନେ ମୋ ଲକ୍ଷ ଟା ପୁରା ହବନି।
ହୁଁ।
ତୁ କଣ କହୁଛ ସେ କିପରିରେ ରଖିଦବା।
ମୋର କିଛି ପ୍ରୋବ୍ଲେମ ନାହିଁ ତମେ ଯେ
ମୋର ମୋର ପ୍ରୋବ୍ଲେମ ଅଛି ନା ବୁଝୁନି କଥା ଆ ମୋ ପାଖରେ ରହିଲେ ହି ଖରାପ ।କୋଉ ମୁହୂର୍ତ୍ତରେ କେତେବେଳେ ଏଇନେ ଦେଖେ ନଥିବ ପାଖରେ ତ କିଏ କଣ କହିଲେ ଶୀତ
ହଁ। ହଁ ଟିକେ କୁହନ୍ତୁ କ
ହୁଁ ହୁଁ ମୋ ପାଖରେ ଯି ରହିଲା ଇଏ କେତେବେଳେ ଯାହା ମାଗିଦେଲେ ମାନେ ମୁଁ ମୋର ଦେଇଦେଲେ ମୋର ସରିଯିବ ଖର୍ଚ୍ଚ ହେଇଯିବ କି କଣ କରିବ ଧର ଏଇନା ଆଉ କା ପାଖ ରଖିଛି ସେଇଥିରେ ନା ଲିମିଟ ଅଛି ନା। ସେଇ ଯୁଗୁରୁ ଗୋଟେ ଖୋଜିବା କଥା ନହେଲେ ଆଉ କିଛି ନାହିଁ କଣ। ହୁଁ ।
ଓହୋ ହଉ ହଉ ତମ ଇଚ୍ଛା ଯଦି ଚାହିଁବ ମତେ ଦେଇଦବୁ ମୋର କିଛି ପ୍ରୋବଲେମ ନାହିଁ।
ନା ମୁଁ ସେ କହୁଛି ଯଦି କିପର ଯଦି କହୁଛୁ ରଖିଆ କଥା ମୁଁ ଦେଇଦେବି ସେଥିରୁ ତୁ ରଖିଦବୁ ହବ ତ ହାଁ ନା କଣ କହୁଛୁ। ରଖିଦବୁ ତ? ହାଲୋ । ହାଲୋ ଆରେ ଯୋଉ କିପର କଥା କହୁଚୁ, ସେଥିରେ ଆମେ ରଖିଦେଲେ ଯୋଉ ରଖିଦବୁ ତ? ସେ ବା ସେ ବା ପଳେଇ ଆସନ୍ତି ଆଜି ସବୁ। ହଁ ହଁ ସେ ସବୁ ପଳେଇ ଆସନ୍ତି। ସେ ଗୋଟେ
ସେଟାରେ ଲାଗିଥିଲା ବା?
ହଁ। ଆଉ ଗୋଟେ। ସେଆ ମୁଁ ଦେଖୁଚି ଯଦି ଏ କେପର କଥା ହେଲା ତାହେଲେ ମୁଁ କହୁଚି ତୋତେ ଆଉ କଣ କହୁଚୁ ସେଆ ତ? ଆଁ ପଡିଆ ସାରା ଏଠି କଣ ଖାଲି ଗାଈ ବଇଛନ୍ତି। ତା ଭିତରେ ଖଣ ଗୋଟେ ଷଣ୍ଡ ଟା ରହିଛି ମାଟିଆ ଷଣ୍ଢ। ସେଠି ପୁଣି ଆହୁରି କୁକୁର ଦି ତିନିଟା ଖଣ୍ଡେ ପିଇଥିଲ ଶୋଇଚନ୍ତି। ହଁ ଅଲଗା ପ୍ରକାର ଗାଇଗୁରା। ଆଉ।